ଅ ହଁ ଜୟ ଶ୍ରୀ ଜଗନ୍ନାଥ।
ହଁ ହଁ ଜୟ ଜଗନ୍ନାଥ।
ହଁ କଣ କରୁଛନ୍ତି?
ମୁଁ ବସିଚି ଆପଣ?
ଆଉ ମୁଁ ବି ବସିଛି ଅଫିସ ରେ କାମ କରୁଚି ଆଉ।
ହୁଁ ଆପଣଙ୍କ ଆଡେ ବର୍ଷା ହଉଚି?
ବର୍ଷା ତ ଚାରି ପାଞ୍ଚ ଦିନ ହେଲା ହଉଚି ମାନେ ଛାଡିବାର ଟୋଟାଲି ନା ନିଶା ହିଁ ନଉନି। ସେଇଥିରେ ବି ଆସିକି କାମ କରୁଚୁ ଆଉ। ଆପଣ କଣ କରନ୍ତି ପଢାପଢି କରନ୍ତି ନା କୋଉଠି କ ଜବ୍ କରୁଛନ୍ତି?
ଉମ୍ ନା ନା ମୁଁ ଘରେ ଅଛି ପାଠ ପଢ଼ା ସ ସରି ସରିଲାଣି।
ଆଜ୍ଞା ଆଜ୍ଞା।
ଆଛା ଆପଣ କେମିତି ଅଛନ୍ତି?
ମୁଁ ହଁ ସେମିତି ଠିକ୍ ଠାକ୍ ଅଛି ଆଉ। କଣ ପଢ଼ାପଢି କଣ କରିଛନ୍ତି?
ମୋର ପ୍ଲସ ଟୁ କଂପ୍ଲିଟ୍ ସରିଚି।
ପ୍ଲସ୍ ଟୁ।
ଆଜ୍ଞା।
ଆଉ କିଛି ପଢାପଢି ଆଗକୁ କପାଇଁ କଲେନି?
ହଁ ସେମିତି ଅସୁବିଧା ହେଲା।
ଆଚ୍ଛା ଆଚ୍ଛା ଘରେ ସବୁ କିଏ କିଏ
ହୁଁ। ହୁଁ ଉମ୍ ଘରେ ବାପା ଅଛନ୍ତି, ମା ଅଛନ୍ତି ଆଉ ବଡ ଭଉଣୀ। ସାନ ଭାଇ ବଡ ବାପା ବଡ ମା ଆ ଭାଇ।
ମାନେ ମାନେ ଜଏ ମାନେ ଯୋଉ ଜଏଣ୍ଟ ଫ୍ୟାମିଲୀ ବୋଧେ?
ଆଜ୍ଞା।
ଆଚ୍ଛା ଯା ହଉ।
ଆପଣଙ୍କ ଘରେ?
ଆମ ଘରେ ମୁଁ ମୋ ସାନ ଭାଇ ବାପା ଆଉ ମା ଚାରିଜଣ ଆମେ ଅଛୁ। ବାପା କଣ କରନ୍ତି ଆପଣଙ୍କର? ହଁ ସୁଖୀ ପରିବାର ତ କହିଲେ ବି ଚଳିବ।
ହଁ। ବାପା କାମ କରନ୍ତି ଉଁ ଗୁପଚୁପ୍ ଜାଣିଛନ୍ତି ଗୁପଚୁପ୍।
ହଁ ଗୁପଚୁପ୍।
ହଁ ଆମ ବାପା ବିକ୍ରି କରନ୍ତି।
ଆଚ୍ଛା ଆଚ୍ଛା ଆ ଆମେ ଗଲେ ଆମକୁ କେବେ ଗୁପଚୁପ ଖାଇବାକୁ ଦେବେ?
ହଁ ନିିହାତି।
ସତରେ ଦେବେ ତ କିନ୍ତୁ ଆମେ ରାଗ ଅଧିକ ଖାଉ ଖଟା ପାଣି ଟେ ଭଲସେ ବନେଇବେ। ରାଗ ଟିକେ ଅଧିକା ଖାଉ କାଇଁ ନା ମୁଁ ଯେତେବେଳେ ଯୋଉଠି ଯାଏ ଗୁପଚୁପ୍ ଖାଇବା ପାଇଁ କି। ମୁଁ ଯୋଉ ରେଟ ରେ ରାଗ ଖାଉଥିବି ସେ ଗୁପଚୁପ୍ ବାଲା ବି ମାନେ ଯୋଉ ଜାଣିଛନ୍ତି ଖାଏ ତ ମତେ ଦେଖିଲେ ସେ ରାଗ ଅଧିକ ପକେଇଦିଅନ୍ତି ଆଉ ମୁଁ ଯୋଉ ଆ ଚକଟା ଲଗେଇ ଖାଉଥିବି ଗୁପଚୁପ ଟିକେ ଦଉଥିବେ ତାକୁ ଏମିତି ଲଗେଇ ଖାଇ ପାରିବେନି ପିଲା କାନ୍ଦି ପକାନ୍ତି।
ଆ ହଁ।
ଆଉ ଗୁପଚୁପ ତ ୱାନ୍ ଅଫ ଦ ମାନେ ଫେଭରେଟେ ମୋର।
ହଁ ହଁ। ଆମ ଗୁପଚୁପ ଯଦି କେହି ଖାଇଛନ୍ତି ନା। ଥରେ ଭୁଲିବେନି ଥରେ ବି ଯଦି ଖାଇବେ କେହି ଭୁଲି ପାରିବେନି ଆମ ଗୁପଚୁପ ଏପଟେ ପୁରା ପ୍ରସିଦ୍ଧ।
ସତରେ ଆପଣଙ୍କ ଘରଟା କୋଉ ଜାଗା ଟା କହନ୍ତୁ? ମୁଁ ଯିବି ଦିନେ ଆପଣଙ୍କ ଦୋକାନରୁ ଗୁପଚୁପ ଖାଇକି ଆସିବି।
ଆ ଆମର ଯାଜପୁର।
ଆଚ୍ଛା ଯାଜପୁର ଯାଜ ପ-ପ-ପଟି ତ ତମେ ପଟିକୁଲାର ଯା-ଯାଜପୁର ନା ପାଖାପାଖି କୋଉ ଜାଗା?
ହଁ ଯାଜପୁର ମାନେ ଚଣ୍ଡିଖୋଲ ଜାଣିଛନ୍ତି?
ହଁ ଚଣ୍ଡିଖୋଲ ସେଠି ମୁଁ ପଢୁଥିଲି ତ।
ଆ ବି ବି ହଁ ହଁ ବାବା ଭୈରାନନ୍ଦ କଲେଜ ରେ।
ହଁ ଟୁରିଜମ୍ ମାନେଜମଣ୍ଟ ଜାଣିଛନ୍ତି? ସେଇଠି କରୁଥିଲି।
ହଁ ହଁ ହଁ ହଁ। ଆପଣଙ୍କ ଘର କୋଉଠି?
ଆମ ଘରଟା ସାଲେପୁର। ସେଇଠି ଜାଣିଥିବେ ଆ ହଁ କଟକ ସାଲେପୁର ଜାଣିଥିବେ ତୋଫାନ ସିଂଘ ଜଣେ ଅଛନ୍ତି। ତୋଫାନ ସାର୍।
ହୁଁ ମୁଁ ତ ସେ କଲେଜ ପିଲା ନୁହଁ।
ଆଚ୍ଛା ଆଚ୍ଛା ଆପଣ କଲେଜ ନୁହଁନ୍ତି।
ମୁଁ ଯାଇଛି କଲେଜ କୁ ବହୁତ ଥର ଯାଇଛି ମୋ ସାଙ୍ଗ ମାନେ ପଢନ୍ତି। ଆ ଟ୍ୟୁରିଜିମ ପିଲା ବି କରନ୍ତି ମୋ ସାଙ୍ଗ ମାନେ ମୁଁ ଜାଣିଛି ହେଲେ ସେ କଲେଜରେ ମୁଁ ପାଠ ପଢ଼େନି।
ଆଚ୍ଛା ଆଚ୍ଛା ଆପଣଙ୍କର କୋଉ କଲେଜ ତାହାଲେ ଥିଲା?
ଉଁ ମୋର ଆମ ଏପଟେ ଥିଲା ଆ। ତମ ଘର ପାଖରେ ଉଁ
ଆଚ୍ଛା ଆଚ୍ଛା ଆ ଏଠିକି ଚଢ ଚଢ଼ ଚଢ଼େଇ ପାଖରେ।
ଆଜ୍ଞା ଆପଣ ତ ଏପଟ ଲାଇନ ସବୁ ଜାଣିଛନ୍ତି।
ହଁ ସେଠି କି ଠାକୁର ଜାଣିଛନ୍ତି ନା ଗାଁ ଅଛି ଠାକୁରା।
ହଁ ଠାକୁରାରେ ମୋ ସାଙ୍ଗମାନେ ବି ଆସନ୍ତି।
ହଁ ସେଇଠି ମୋର ଗୋଟେ ସାଙ୍ଗଟେ ଅଛି ତା ନା ଲୋପାମୁଦ୍ରା ଦାସ। ତାର ମୋର ଭଲ ବଣ୍ଡିଙ୍ଗ୍ ମାନେ ସା-ସାନ ଭଉଣୀ ଟାଇପ ର ମୁଁ ତାକୁ କଲେଜରେ ପଢିଲା ବେଳେ ବ ସବୁବେଳେ ତାକୁ ବାଡାଏ ହେଲା ସବୁବେଳେ ତାକୁ ବାଡେଇଥିବି। ଡେ-ଡେଲି ଯିବି ତାକୁ ଆଁ ଠୋକିଁ ପକେଇ ଆସିବି କିଛି କାମ ନଥିବ ହେଲା। ସିଏ ସେଇଠୁ ଯୋଉ ଦିନ ଯୋଉ ଦିନ ତାକୁ ନ ମାରିବି ମୋତେ କହିବ ଭାଇ ମତେ ଆଜି କାହିଁ ମାରିନ? ସିଏ ଏବେ ଅଛି ଭୁବନେଶ୍ଵରରେ ବି ମୋ ସହିତ ଜବ। କରୁଚି ଆଉ ଗୋଟେ ଜାଗାରେ ଆ ସିଏ ଅଛି। ଆଉ ବହୁତ ମିସିଙ୍ଗ ପିଲା ସବୁ ଆଜ୍ଞା।
ଆଚ୍ଛା।
ଆଉ ତାପରେ ଚଣ୍ଡିଖୋଲ ରେ ତ ଯୋଉ କହିଲେ ଗୁପଚୁପ ଗୁରା ମୁଁ ଖାଇଚି ସେଠି ବହୁତ ଟେଷ ତୀ କାଆନ୍ତି କିନ୍ତୁ।
ହଁ। ଏଇ ସବୁ ଆପଣଙ୍କ, ଆପଣ ଆଜି ଖାଇଚନ୍ତି କଣ?
ଆ ସକାଳୁ ତ ନାନ୍ଧି ବାଗୁଲି ପାଣି ପିଇକି ଆସିକି ବସିଛି। ଆଉ ଟିକେ ଗଲେ, କଣ ଆଣିକି ଖାଇବି।
ଆ, ସେ ପାଣିଟା ଦେହ ପାଇଁ ବହୁତ ଭଲ ନା।
ହଁ, ହଁ ମୋର ଟିକେ ଦେହ। ଏଇ, କହୁଥିଲି ରାଗ ହରିଆ ଖାଉ, ଖାଉଛି ବୋଲି କି ସେଥିପାଇଁ, ମୋ ଦେହ ଟିକେ ଖରାପ ହେଇଛି ଏବେ। ସେଥିପାଇଁ କି ତାକୁ ସକାଳୁ, ସକାଳୁ ଏବେ ପିଉଚି।
ହଁ, ବେଶୀ ରାଗ ଖାଇବା ବି ଭଲ ନୁହଁ।
ହଁ, ସେଇଥିପାଇଁ ତ ଦେହ ଟା ଖରାପ ହେଲା ବୋଲି, ମୁଁ ତାକୁ ଆରମ୍ଭ କଲି। ହ
ହଁ, ଆଉ।
ଏଆ ହଉଚି ଜିନିଷ।
ବାହାରେ ଯେହେତୁ ଅଛନ୍ତି ନିଜଙ୍କୁ ରୋଷେଇ କରିବାକୁ ପଡୁଥିବ ନା।
ହଁ ନିଜେ, ନିଜେ, ନିଜେ, ରୋଷେଇ କରୁଛି ନିଜେ ସବୁ କିଛି। ରୋଷେଇ ତ ଜଣା ଅଛି, ତ ଅସୁବିଧା କିଛି ହୁଏ ନା ମତେ। ମାନେ ମାତ୍ର ଘଣ୍ଟେ ଭିତରେ ମୁଁ ଦି, ତିନ ପ୍ରକାର ଆଇଟମ କରିକି ଥୋଇଦେବି।
ଭଲ।
କାଇଁ ନା ଉଁ‌ ଡବଲ ଚୁଲା ଅଛି ନା ତ। ଗୋଟେ ସେ ଭାତ ବସେଇ ଡାଲମା ଘଟିକା ବସେଇଦେଲେ ପ୍ରେସରରେ ସେ ହେଇଗଲା ତ ମୁଁ। ପ୍ରାୟ ଅରୁଆ ହିଁ ଖାଉଛି ତ ଅରୁଆ ଭାତ ପାଞ୍ଚ ଦଶ ମିନିଟ ହେଇଯାଉଛି ଡାଲମାଟ ଅଧଘଣ୍ଟାରେ ହେଇଗଲା। ତ ତାର ଭଜା ହରିକା ବି ପାଞ୍ଚ ଦଶ ମିନିଟରେ ତାକୁ ଆରାମ ପନ୍ଦର କୋଡିଏ ମିନିଟରେ ଆରାମସେ ସେ ହେଇଯିବ।
ମାନେ ପ୍ରତ୍ୟେକ ଦିନ ଅରୁଆ ଖାଉଛନ୍ତି।
ହଁ ପ୍ରତ୍ୟେକ ଦିନ ଅରୁଆ ଖାଏ।
ଆଇଁଷ ଖାଆନ୍ତିନି।
ନା ନା ଆଇଁଷ ମୁ ଖାଏନା।
ଆଛା ମୋ ଭଳିଆ।
ଆପଣ ଆଇଁଷ ଖାଆନ୍ତିନି।
ନା ମୁଁ ବହୁତ ସା
ଯା ହଉ ଯା ହଉ ଶୁଣି କି ଖୁସି ଲାଗିଲା ମତେ ଯେ ଆମ କାଟ ଗୋରି ର କିଏ ପିଲା ଅଛନ୍ତି କାଇଁ ନା ମୋର ଯେ ଆ ମୋର ଯେତିକି ସା ହଁ ବହୁତ ଅଛନ୍ତି। ମୋର ଯେତିକି ସାଙ୍ଗସାଥି ସେମାନେ ସମସ୍ତେ ଏ ଆମିଷ ଖାଆନ୍ତିନି ବା କେହି ଆମିଷ ଖାଆନ୍ତିନି। ଆଗରୁ ମୁଁ ଖାଉଥିଲି ଅ ତାପରେ ବହୁତ ଦିନ ହେଲାଣି ଛାଡି‌ସାରିଲିଣି। କାହିଁକି ନା, ମତେ ମୋ ସାଙ୍ଗ ଗୋଟ ଥରେ କହିଲା, କହିଲା କି ତୁ ଆଇଁଷ ଛାଡ଼ିଦେ ବୋଲି‌ ମୁଁ ତାକୁ କହିଲି କି ମତେ। ତ ମୁଁ କଣ ପାଇଁ ଆଇଁଷ ଛଡିବି ମତେ ଯଦି ଇଛା ହଉଛି ଖାଇବାକୁ ମୁଁ ଖାଇବି ଯୋଉ ଦିନ। ନା ଦେଖ ତୁ, ଆଗକୁ ଆଇଁଷ ଛାଡି ଦବୁ ତ ସେଟା ବି ଛାଡ଼ି ଛାଡିକି, ମୁଁ ଅବଶ୍ୟ ଛାଡିକି। ଅଲରେଡି ବହୁତ ଦିନ ହେଲାଣି ତ ଖୁସି ଲାଗୁଛି ଗୋଟେ ଆଉ ଆମିଷ ଧିଅରେ ଏବେ କଣ କହିଲ ଯେତେବେଳେ ଖାଇବ। ତମକୁ ଗୋଟେ କ୍ରୋଧ ଅହଂଙ୍କାର ଏସବୁ ଜି ନିଶ ଆସିବ ସାତ୍ବିକ ଖାଦ୍ୟରେ ସେ ସବୁ ଜିନିଷ କେବେ ଆସିବ ବି ନାହିଁ ମନରେ ଆଉ ମନ ସବୁ ବେଳେ ଶାନ୍ତ ବି ରହିବ।
ହଁ ବା।
ତ ଏଇ ହଉଛି ଜିନିଷ ତ ଚାଲିଛି ତାର ଆଉ ଗଟେ ଜିନିଷ କଣ ଭାଗବତୀ ବି କହିଲେ। ଯିବେ ଯାହାର ଦୟା ନାହିଁ ଉଦ୍ଧବ ଚଣ୍ଡାଳ ଟି ସେହି। ତ ସବୁ ସକାଳ ଘଟେ ନା ସକାଳେ ଘଟେ ‌ ନାରାୟଣ ଅନଦୀ ପରମ କାରଣ ଯଦି ସମସ୍ତଙ୍କ ଭିତରେ ଭଗବାନ ଅଛନ୍ତି ଆମେ ଯୋଉ ମାଛକୁ ମାରିକି ଖାଉଛେ। କୁକୁଡ଼ା ମାରିକି ଖାଉଛେ ଛେଳି ମାରିକ ଖାଉଛେ ତାଙ୍କ ଭିତରେ ଭଗବାନ ଅଛନ୍ତି ତ ଆମେ ଏପଟେ ଗୋଟେ ଭଗବାନ ଙ୍କୁ ପୂଜା। ପୁଣି ସେପଟେ ଗୋଟା ଭଗବାନଙ୍କୁ ମାରିକି ଖାଇଲେ ‌।
ଏ ନିଜକୁ ଯେମିତି ନିଜ ଜୀବନ ପ୍ରିୟ ତାଙ୍କୁ ଜୀବ ମାନଙ୍କୁ।
ନିଶ୍ଚୟ ନିଶ୍ଚୟ ନିଶ୍ଚୟ ସେ ତ ଜିନିଷ। ମୁଁ ଯେତେବେଳେ। ହଁ ଯେତେବେଳେ ସପ୍ତମ କ୍ଲାସ ରେ ଯଜ୍ଞ ପୂତ ଧାରଣ କଲି ପଇତା ପକେଇଲି ତାପଠାରୁ। ହୁଁ କରେ
ହଁ।
ପରିତ୍ୟାଗ କରିଦଥିଲି।
ହଁ। ମୁଁ ବି ଖାଉଥିଲି ଆଗରୁ ବହୁତ ଖାଉଥିଲି ମାନେ ଯେମିତି ବୁଧବାର ଚି ବାରେ, ରବି ବାରେ, ଏଇ ତିନିଟା ହେଉଛି ଆଇଁଷ ବାର ନା, ଆଉ ମୁଁ ଖାଉଥିଲି ଆମର ଚିକେନ୍ ସେଣ୍ଟର ବି ଅଛି ପ୍ରତକ ଦିନ ଚିକେନ୍ ମୁଁ ଖାଏ।
ଆଚ୍ଛା ଆଚ୍ଛା। ନା କିନ୍ତୁ ଆମ ରୁମରେ ଯୋଉ ପିଲା ଅଛି ସେ ବ୍ରାହ୍ମଣ ଘର ପିଲା, କିନ୍ତୁ ତାଙ୍କର କିଛି ଇଏ ନାହିଁ ମାନେ ତା ପଇତା ବି ଠିକ୍ ନାହିଁ। ତାର ସବୁବେଳେ ସେ ଚିକେନ୍ ଇଏ ସବୁ କରିକି ଖାଉଛି କାଲି ମତେ କହୁଛି କି ଆଉ କଣ ଭାତ ଡାଲମା, ଆଳୁ ଭର୍ତା କରିଦେଇଛ ସୌମ୍ୟ ଆଉ ଚିକେନ୍ ଟିକେ କରି ଥିଲେ ହେଇଥାନ୍ତା, ମୁଁ କହିଲି ଭାଇ ଦେଖ ତମେ ଚିକେନ୍ କରିନ ଖାଅ ମୋର କିଛି ମାନ ନାଇଁ, ଆ ମୁ ତାଙ୍କ ଷ୍ଟ୍ରିଟ୍ଲି କହିଦେଇଛି ତାଙ୍କର ବି ବାସନ ମାନେ ଆମିଷ ବାସନ ତାଙ୍କର ଅଲଗା ମୋଉ ବାସନ କୁସନ ଅଛି ସେଥିରେ ସାଧା ହିଁ ଖାଲି ରୋଷେଇ ହଉଛି। ଆମିଷ କରିବ ତମ ପ ପିଠା ପିଠା କରିକା କଢେଇ ରଖ ସେଥିରେ କର ଖାଅ ମାଜି ମଜି ଥୋଇକି ତମର ଯାଓ। ମୋର ସେମିତି ଛୁଇଁବାର ନାହିଁ। କି ସ୍ମେଲ କରିବାର ନାହିଁ।
ମାନେ ଜଦୀ ଆଇଁଷ ଖାାଉ ନ ଥିବେ
ହଁ।
ଖାଉନଥିଲେ ଆଇଁଷ ପାଖକୁ ଯିବାକୁ ଭଏ କୋତ୍ରା ଲାଗିବ। ଆମ ଘରେ ବି ହଁ ଆମ ଘରେ
ଆଚ୍ଛା ମତେ ମତେ ଗୋଟେ କଥା କୁହ ସପୋଜ ମୁଁ ଏନା ଆଇଁଷ ଖାଉନି, ଠିକ୍ ଅଛି, ଯଦି ମୋ ବାପା ମା ତ ଖାଉଛନ୍ତି ଘରେ ଖାଉଛନ୍ତି, ଯେହେତୁ ଶାସ୍ତ୍ର କହୁଛି ଗୁରୁ ବ୍ରହ୍ମ ପିତାମାତା ମତ୍ର ଦେବତା ତ ଯଦି ପିତାମାତା ଦେବତା ହେଲେ ତ ପିତାମାତା ଯଦି ଚାହୁଁଛନ୍ତି କି ଯେ ତାଙ୍କର ଟିକେ ଇଚ୍ଛା ହଉଛି ମାଛ ମାଂସ କିଛି ଖାଇବା ପାଇଁ କି ତ ଆମେ ଖାଉନି ଆମେ ଜାଣିଛ ସେ ଜିନିଷଟା ଖରାପ ଖାଇଲେ କିନ୍ତୁ ତାଙ୍କର ଯେହେତୁ ଇଚ୍ଛା ହଉଛି ସେମାନେ ଯ ତମେ ଭଗବାନ ତ ଆମେ ତାଙ୍କର ଇଚ୍ଛା ପରିପୂର୍ଣ୍ଣ କରିବା ଦରକାର ଯେହେତୁ, ଆମେ ତାଙ୍କ ପୁଅ ଜନ୍ମ ହେଇଛେ, ଆମେ ତାଙ୍କ ଇଚ୍ଛା ପରିପୂର୍ଣ କରିବା ଦରକାର କର ନା ଦରକାର ନାହିଁ?
ଦରକାର।
ହେଲା ବା ସେଇ ଜିନିଷରେ ମୁଁ କନଫ୍ୟୁଜ୍, କାହିଁକି ନା ମତେ ଜଣ ଜଣ କହନ୍ତି କି ଯଦି ଭୁଲ୍ ଜିନିଷଟା ତମେ ଜାଣୁଛ ଏଇ ଜିନିଷଟା ବିଷ ତ ବିଷ କଣ ଭଗବାନଙ୍କୁ ବାପା ମା ଙ୍କୁ କେମିତି ଦବ? ମତେ ଏଇ କଥା କହନ୍ତି ପ୍ରେମରାଜ ମହାରାଜ ବି କହନ୍ତି ସେ ଜିନିଷ।
ଯେହେତୁ ଆପଣ ପୁଅ ଆପଣଙ୍କର କର୍ତ୍ତବ୍ୟ ବି କିଛି ଅଛି?
ହଁ ନିଶ୍ଚିତ। ମୁଁ ତ ସେଇ ଦୃଷ୍ଟିରୁ ଦେଖିବାକୁ ଗଲେ ମୁଁ ସେଥିପାଇଁ କି କିଛି ଇଏ କରେନା। ଯାହା ସେ କହୁଛି ତାଙ୍କ ଜିନିଷ ତାଙ୍କୁ ଆଣିକି ଦିଏ। ସେ ଗ୍ରହଣ କରନ୍ତୁ ଖୁସିରେ ରହନ୍ତୁ, କାହିଁକିନା ମାନେ ପା ତାଙ୍କୁ ଖୁସି କଲେ ଭଗବାନ ଖୁସି ହେବେ, ଯଦି ସିଏ ଅଶାନ୍ତି ଅଛନ୍ତି ନା ଯେତେ ପା ଦିଅଁ ଦେବତା ଯେତେ ପୂଜିଲେ ବି
ହୁଁ। ହଁ ଏଇଟା ତ ସତ କଥା ଏଇତି ଥାଏ ଯେହେତୁ ମୁ ଇଉ ଟିୟୁବ ରେ ଭିଡିଓ ଦେଖିଲିଣି, ସେବେଠୁ ଆଇଁଷି ପ୍ରତି ମାନେ ଲୋଭ ଛାଡିଗଲା। ଧୀରେ ଧୀରେ ଛାଡୁଛି ଟୋଟାଲି ଛାଡ଼ିଦେଲେ ଏବେ ବେକରେ ଯଦି ତୁଳସୀ ମାଳି ଥରେ ଧାରଣ କରିଦବ ଖୋଲ ନ୍ତିନି ନା। କୋଉଠି ଲୋ? ହଁ ସେଥିପାଇଁ ଆଉ। ମାନେ ଆଜ୍ଞା।
ଯା ହଉ।
ମାନେ ଘର ଲୋକ ବାଧ୍ୟ କଲେ ଖାଇବାକୁ କହିଲେ ଯଦି ତୁଳସୀ ମାଳି ଧାରଣ କରିଦେବି ଗଳାରେ ମଦେ ତାଙ୍କେ କରିପାରିବେନି ସେମାନେ ବି ଜାଣିଛନ୍ତି ସେଟା ଥରେ ପକେଇଲେ ଆଉ ଖୋଲନ୍ତିନି ହଁ ସେଥିପାଇଁ ପକେଇଦେଲି ଆଉ ତ କେହି ବାଧ୍ୟ କରିପାରିବେନି
ହଁ ମୁଁ ତ ତୁଳସୀ ପକେଇନି କିନ୍ତୁ ସେଟା କିଣିକି ପକେଇବନି କାହିଁକିନା କିଣିକି ଭରଷା ନାହିଁ ସେ ଡୁ୍ପ୍ଲିକେଟ ଦିଆରି କରୁଛନ୍ତି କି କଣ ନିଜେ ଗୋଟେ ତିଆରି କରିବି କେମିତି ତିଆରି କଲେ
ତୁଳସୀ ଶୁଖି ଯାଇଥାଏ ଯୋଉ କାଠି ହଁ କାଠିକି ଆଣିକି ତାର ଉପରକୁ ଛେଲିଦବ
ହଁ
ଯେମିତି ଦେଖନ୍ତି କଟୁରୀରେ ଯେମିତି ଗଛ ଗାଙ୍କର ଉପରକୁ ଛିେଲି ଦିଅନ୍ତି ପୁରା ପ୍ଲେନ୍ ହବା ଯାଏ ପ୍ଲେନ୍ ହେଲେ ତାକୁ ଟିକି ଟିକି ଖଣ୍ଡ କରିବି ସହଜରେ ବି କାଟି ପାରିବି
ଆଚ୍ଛା ନାଇଁ ଆମର ଅ ମାନେ କଣ ମୋଟାର
ମୁଁ ତ ସରୁର ପକେଇଛି କାରଣ ଏପଟେ ମୋଟା ର ମିଳୁନି
ନାଇଁ ନାଇଁ ସରୁ କହିଲେ କେତେ ମୋଟା ମାନେ ତଥାପି ଗୋଟେ କଣି ସାଇଜ ର ମୋଟା ହବ
ହଁ ହଁ
ଆଚ୍ଛା ତାକୁ ପୁରା କାଟିଦେଲେ ତାପରେ ତା ଛୁଞ୍ଚି ପୁର ଇ ସିଲେଇ କେମିତି କରୁଛନ୍ତି
ହଁ ଛୁଞ୍ଚିରେ ସୂତା ଲଗେଇକି ତା ପରେ ତାକୁ ମାନେ ତୁଳସୀ କାଠି ଯୋଉଟା ତା ମଝିରେ ବି ଜାଗା ଅଛି ଛୁଞ୍ଚି ତା ଫୁଟେଇଦେଲେ ସେ ହେଇଯିବ ହଁ ଆଗ ପଛରେ ଛୁଞ୍ଚି ପୁରେଇଦେଲେ ହେଇଯିବ
ଆଚ୍ଛା ତା ହେଲେ ତ ଆମର ଏଠି ତୁଳସୀ ବହୁତ ଅଛି ତ ମୁଁ ତ ନିଶ୍ଚିତ ତାଳି କରିବି ମୁଁ ଆଉ ଜଣେ ଆଉ ଜଣେ ମୋ ଜଣେ ଭାଇ ଅଛନ୍ତି ସିଏ ବି ସେମିତି ବହୁତ ଭାଗବତ ପ୍ରେମୀ ସେ ବି କହନ୍ତି କି ମୋ ପାଇଁ ଭାଇ ତମେ ଯଦି ତମେ ଯାହା କରିବ ମୋ ପାଇଁ କରିବ। ତମେ ଯଦି ତୁଳିସୀ ମାଳି ପକଉଛ ମୋତେ ଗୋଟେ ଦବ ତମେ ଯଦି ଚନ୍ଦନ ଆଣୁଛ ମୋ ଚନ୍ଦନ ଆଣିବ
ଇଭେନ୍ ପୁରୀ ଯାଇଥିଲୁ ଗୀତୀ ଖଣ୍ଡଆ ଆଣିଲି କହିଲେ ତମ ପାଈଁ ଆଣିଛି ନା ମୋପାଇଁ ଗୋଟେ ନେଇକି ଆସିବ। ଦି ଟା ଖଣ୍ଡ ନେଇକି ଆସିଲି।
ହ
ଯା ହଉ ଆପଣଙ୍କର କଥା ଖୁସି ଲାଗିଲା ପୁଣି ଯଦି କେବେ ସମୟ ମିଳେ ଆମେ ନିଶ୍ଚିତ କଥା ହବା।
ହଁ ନିଶ୍ଚୟ ଆଜ୍ଞା ଜୟ ଜଗନ୍ନାଥ ଜୟ ଜଗନ୍ନାଥ।
ଯା ଯା